ହାଲୋ।
ଜୟଗୁରୁ ଅପା।
ଜୟଗୁରୁ ହଁ। କଣ କରୁଥିଲ?
ଏଠି ବସିଥିଲି ଆଉ। ଚା ପିଇକି ଏଇନୁ ବସିଚି ବିସ୍କୁଟ ଖାଇକି।
ଓହୋ। ହଁ ଆଉ ସକାଳୁ ଆଉ କଣ ଖାଇବ ନା।
ହୁଁ।
ମୁଁ ତ ଏଇ ସକାଳୁ ଛୁଆଙ୍କୁ ବାଟେଇବି ବୋଲିକା, ଆଜି ଆଉ ମୁଁ କହିଲି ରୋଷେଇ ଡେରିରେ କରିବି ତାଙ୍କୁ ଛତୁଆ ଖୋଇକି ବାଟେଇଦେ।
ହଁଁ ସବୁ ଯିବେନି ଏଇନେ ସ୍କୁଲ କଲେ
ହଁ ହଁ। ଏଇନା ଯିବେ ଆଉ। ସେ ଟିକେ ତାଙ୍କୁ କଣ ସଖାଳୁ ଟିକେ ମାନେ ଛାଡିଦେଲା ବେଳୁ ଇଆଡେ ରୋଷେଇରେ ରହିଲା ବେଳୁ ରାତିରେ ଦିନସାରା ଯୋଉ ସ୍କୁଲରେ ରହୁଛନ୍ତି, ତାଙ୍କୁ ଟାୟାର୍ଡ ଲାଗୁଚି ଆଇଲା ବେଳ କୁ ଶୋଇ ଶୁଆ ପଡୁଛନ୍ତି ପାଠ ପଢୁନାହାନ୍ତି। ଆଉ ମୁଁ ଇଆଡେ କାମରେ ରହିଲା ବେଳ କୁ ସିଏ ବି ସମୟ ଟାକୁ ଲସ୍ କରିଦଉଛନ୍ତି ସକାଳ ଟାକୁ। ସକାଳୁ ଦି ଘଣ୍ଟା ବି ଟିକେ ପାଠ ନ ପଢିଲେ ନାଇଁ ତଥାପି ସେ ଖାଲି ଢୋଳା ଢୋଳି କରୁଚନ୍ତି। ତାଙ୍କୁ ଜଗ ତାଙ୍କ ପାଖରେ ବସ ପାଟି କର। ଏନ୍ତି ଯାଉଚି। ଆ ସିନା ସେଗୁଡା ଟିକେ ନିଜେ ନିଜେ ଆକ୍ଟିଭ ହେଇଗଲେ ମୁଁ ଇଆଡେ କାମ ଗୁରା ଭାତ ଡାଲି ସବୁ କରି ପକାନ୍ତି ଖାଇକି ଯାନ୍ତେ।
ହଁ।
ଆଉ ଶୋଇ ପଇଲା ବେଳୁ ତମେ ଶୋଇବ ଖାଇବ ଯିବ ଖାଲି ସିଆଡୁ ଆସିବ ଲାଭ କଣ ହବ କହୁନ।
ସେଇଆ ପା।
ଏତେ ପଇସା ଦବା ସ୍କୁଲରେ କଲେଜ୍ ରେ ଯଦି ତା ମୂଲ୍ୟ ଟା ନ ଉଠିବ ଭାରିି ବାଧିବ।
ହୁଁ। ପଇସା ଖର୍ଚ୍ଚ କରୁସନ୍ତି ପାଠ ପଢା ଏତେ ଦେଖିବା କଥା।
ସେମାନେ କଣ ଦାୟୀ ହେବେ କି, ସେମାନେ କୌଣସି ଦାୟୀ ହେବେନି। କାହିଁକି ନା ସେଇଠୁ ତ ପିଲା ବହୁତ ଭଲ ମାର୍କ ରଖୁଛନ୍ତି। ତମେ ନ ରଖିଲେ ତାଙ୍କର କଣ ଦୋଷ ବା।
ଝିଅ ଶିଶୁ ମନ୍ଦିରରେ ପଢୁଛନ୍ତି।
କଣ କହିଲ?
ଝିଅ ଶିଶୁ ମନ୍ଦିରରେ ପଢୁଛନ୍ତି।
ଶିଶୁ ମନ୍ଦିର ସେ ଶିଶୁ ମନ୍ଦିରର ବି କଲେଜ ଅଛି ପ୍ଲସ ଟୁ ଟା। ସେଇଠି ପୁଅ ବି ପଢୁଛି। ସେ ଗୋଟିଏ ଜାଗାରେ ପ ହଁ ଶିଶୁ ମନ୍ଦିରର ପ୍ଲସ୍ ଟୁ ସେକେଣ୍ଡ ଇୟରଟା ଅଛି ସାଇନ୍ସ କଲେଜଟା।
ଓଁ ହୋ
ସେଇଠି ପୁଅଟା ବି ପଢ଼ିଥଉଛଛି ଏ ବର୍ଷ ସରିଯିବ ସେକେଣ୍ଡ ଇୟର୍ ଏ ବର୍ଷ।
ଓହୋ ବଡ ସ୍କୁଲ ଟା ହେଲେ ଆଉ?
ହଁ ବଡ଼ ସ୍କୁଲଟା ବହୁତ ବଡ଼ ସ୍କୁଲଟା। ବହୁତ ପିଲା ଦି ହଜାର ଏଭବ ପିଲା।
ହୁଁ ହୁଁ ସେଇଠି ଯୋଉ ଏଇ ଅପାଙ୍କ ଝିଅ ଯୋଉ ପଢୁଛନ୍ତି ସେଇଠି ତ?
କିଏ କହିଲ?
ଲିଜା ଅପାଙ୍କ ଝିଅ
ହଁ ହଁ ହଁ ହଁ ହଁ ସେଇ ପଢୁଛି ସିଏ ଆର ତଳ କ୍ଲାସ। ଆର ତାର ସପ୍ତମ।
ଓୁ ହଁ ବର୍ଷା ରାତିରୁ ବହୁତ ଜୋର ହେଇଥିଲା। ଏଇନୁ ଖରା ଟିକେ ହେଲାଣି।
ମାନେ ଟିକେ ପାଗ ଟା ଭଲ କଲାଣି ନା?
ପାଗଟା ଭଲ କଲାଣି ପୁଣି ପୁଣି ବର୍ଷା ହବ ବୋଧେ ରାତିକୁ ସେଇ ରାତିକୁୁ ହେଲା ଠିକ।
ହଁ ନା ଆମର ବି ସେଇ ରାତି ସାରା ବର୍ଷା ହଉଥିଲା। ଆଉ ଏବେ ଟିକେ ପାଗଟା ମାନେ ବର୍ଷା ନାହିଁ ଯାହାଉ ସ୍କୁଲ ଫୁଲ ଗଲାବେଳ ବର୍ଷା ନାହିଁ।
ହୁଁ
ଛୁଆରେ ଟିକେ ନିରାପଦରେ ପଳେଇବେ। ଦୁଲ ଦୁଲ ବର୍ଷା ହେଲା ବେଳେ ରେନିକୋଟ ପିନ୍ଧି ଯାାଉ କିନ୍ତୁ ଯେହେତୁ ସାଇକେଲରେ ଯାଉଛନ୍ତି ଏ ଓଦା ଓଦି ହେଇଯାଉଛନ୍ତି ଛିଟକା ଫୁଟକା ମାରିକି ସାଇକେଲ ଚଲେଇକି ଯାଉଛନ୍ତି ନା।
ଓଁ ହୋ ସେ ରେନିକୋଟ ପିନ୍ଧିଲେ ବି ସେ ପାଣି ଛିଟିକା ଲାଗିବ।
ହଁ ବା ପାଣି ପଶିଯାଉଛି।
ଓଉ ଛତୁଆ ଖାଇକି ଏନୁ ଗଲେ ପୁଣି ଖା ଟିଫିନ୍ ନେଇକି ଯାଉଛନ୍ତି।
ହଁ ଟିଫିିନ ନେଇଯିବି ତାପରେ ଆଇଲା ବେଳୁ ସେ ଭାତ, ଡାଲମା। ଭଜା ଯାହା କରିଥିବେ କି ଭାତ ଡାଲମା ନା ଆଲୁଭତା କି ଯାହା ଖାଇବି ଆଉ।
ଏଇ ଚାରିଟାରେ ଆସିଲେ।
ହଁ ଚାରିଟା ବେଳଳେ ଆସିଲେ। ଏତେବେଳେ ବି ଦେଇଦିଏ ଦିନେ ଦିନେ ଆଜି ରାଗି କି କଲିନି ପରା।
ଓହୋ
ମୁଁ କହିଲି କରିବିନି।
ଆଉ ଶୁଭମ୍ କଣ ଖାଇବେ ସ୍କୁଲ ରେ?
ନାଇଁ ନାଇଁ ସ୍କୁଲ ଟିଫିନ୍ ନେଇଯିବି। ଭା
ହଁ ହଁ ହ ହଁ ହଁ ହ।
ମୁଁ କହିଲି ମୋ ଇଆଡେ କାମ କଲା ବେଳୁ ତମେ ସିନା ପାଠଟା ପଢିବ ତମେତ ଢିଲା କରିଦେଉଛ। ଣ୍ଡା ପାଖକୁ ନିଦ ମାଇଲେ ହେବ କିନ୍ତୁ ନିଦରେ ତ ଶୋଇଲେ ସବୁ ଲସ୍ ହବ ଆମର।
ହଁ
ଆଉ ଶୋଇବାକୁ ସମୟ ଅଛି ଏବେ ଆଉ ଶୁଅନି। ପାଠ କଡା ହେଲାଣି ନା ବଡ ବଡ ପିଲା ହେଇଗଲାଣି। ତାର ଅଷ୍ଟମକୁୁ ତାର ପ୍ଲସ ଟୁ ସେକେଣ୍ଡ ୟୀଅର୍ ପୁଣି ସାଇନ୍ସ। ଆଉ ଦିନ ରାତି ପରିଶ୍ରମ ନ କଲେ ଭଲ ରେଜଲ୍ଟ ହବା ମୁସ୍କିଲ ହେବ।
ମୁସ୍କଲ ସବୁ କମ୍ପୁଟର ସମସ୍ତେ ଚାହିଁଲେଣି
ହଁ ବା ପରିଶ୍ରମ ବେଶୀ କଲେ କେତେ ସାତ ଆଠ କି ନ ଦଶ ବର୍ଷ ଭିତରେ ସେଟିଂ ହେଇଯିବ ତା ପରେ ତମେ ତମର ଶୁଆ ବସ ଉଠ ଯାହା କରୁଛ କରଥା। ସମୟଟାକୁ ଲସ୍ କଲେ ଅସୁବିଧା।
ହଁ ହଁ ଏଇଟା ତା ଜଗି ରଖି ପାଠ ପଢିଲେ ଯା ତାପରେ ତମ ଭଲ ରେଜଲ୍ଟ ହେଇଗଲେ ଆଉ କିଛି ଚିନ୍ତା ନାହିଁ।
ହଁ ଆ ରେଜଲ୍ଟ ନହେଲେ ସେ ନିଜେ ବୁଝୁଛନ୍ତି କିନ୍ତୁ ଏଇତ ନିଦ ଗୋଟେ ଆମର ଗୋଟେ ପରମ୍ପରା ଅଛି ସକାଳୁ ଶୋଇବା।
ହଁ।
ତା ବାବା ଶୁହନ୍ତି ତେଣୁ ତାଙ୍କ ଟିକେ ସେଟା ଅଛି ଆଉ
ନିଦଟା ଟିକେ ସକାଳେ ଆ ନିଦଟା ଟିକେ ଛାଡେନି ଭଲ ସେ ଆଉ
ହଁ ନାଇଁ ମ ଚିନ୍ତା ରହିଲେ ଛାଡିଯିବନି ଯୋଉ ଦିନ ତାର ବାବାଙ୍କର କାମ ଅଛି ପଳାଉଛନ୍ତି। ସେମିତି ଏମାନେ ଗୋଟେ ଚିନ୍ତିତ ହେଇକି ପଢ଼ିବା ଦରକାର ସ୍କୁଲ ସକାଳୁ ହଉଥିଲା ଯାଉଥିଲ ପଳେଇ ଆସୁଥିଲ ସିଏ ଗୋଟେ ଅଲଗା ଥିଲା ହଁ ଶୋଇ ପଇଲ ଖରାବେଳ ଟ ପୁଣି ପାଠ ପଢିଲ ଅବିକା ତ ସନ୍ଧ୍ୟାବେଳେ ଠିକ୍ ସେ ପଢୁନାହାନ୍ତି ଯେହେତୁ ଉଁ ଦିନ ସାରା ରହୁଛନ୍ତି ଆସିକି ହେଲେ ହୋମାର୍କ ଗୁଡା କରିଦିଅନ୍ତେ ସକାଳୁ ଟିକେ ଶୋଇପଡନ୍ତେ କିଛି ଅସୁବିଧା ନାହିଁ କିନ୍ତୁ ସନ୍ଧ୍ୟାବେେଳୁ କରିବନି ସକାଳୁ କରିବନି ବହୁତ ଅସୁବିଧା ହେଇଯିବ ନା
ହଁ ସେ
ହୁନ୍ତ
ଏତେ ସମୟ ରହିଲା ବଳକୁ ସ୍କୁଲ ରେ ସେ ହାଲିଆ ହେଇ ଯାଉଛନ୍ତି ଆଉ ତ ଟାଇମ ମିଳୁ ନଥିବ ଆସିକି ଶୋଇଲା ବେଳକୁ ଆଉ ନିଦ ଲାଗୁଥିବ ସନ୍ଧ୍ୟାବେଳେ
ହେଲେ ବି କରିବାକୁ ପଡିବ ସବୁ ସେଇ ବା କହିଲେ ମାନେ ଆମେ ବି ତ ହଁ ଆମେ ଘର କାମ ସେଇଥିରେ ଲୁଗା କଚା ବାସନ ମଜା ଉଁ ଠାକୁର ପୂଜା ରୋଷେଇ ଖାଇବାକୁ ଦେବା କେତେ ଗୁଡାକ କାମ ହଉଛି ଆମ କିଛି ଢିଲା କରୁଛେ?
ସକାଳ ଟାଇମ ଟା ପୁଣି ଫୁର୍ସତ ନଥିବ କୁଆଳୁ କରିବ ଚାରି ପାଞ୍ଚ ହାତ ଯେମିତି ଖୋଲିଯାଏ
ହଁ ବା
ନାଇଁ ନାଇଁ ସବୁ କରିବାକୁ ପଡିବ ସେମିତି ପିଲାମାନେ ବି ସେମିତି ଯେ
ହଁ ହଁ ତାଙ୍କୁ ତ କିଛି ଦାୟିତ୍ଵ ଦିଆ ହଉନି ଖାଲି ପାଠ ପଢା ଆଉ ଖାଅ ପିଅ ଯା ତମେ ଖାଲି ପାଠ ପଢ ସମୟ ଟାକୁ କାମରେ ଲଗା ଆଉ ଉ ନ ଲାଗିଲେ କିନ୍ତୁ ଢିଲା କରିଦଉଛନ୍ତି ପରା
ଲାଗିବାକୁ ପଡିବ ପିଲାଙ୍କ ପଛରେ ସବୁ ପିଲା ଲାଗି
ସେ ଗୋଟେ ଢଳେଇ ପଡିକି ଗୋଟେ ରଚନା ଲେଖୁଛି ଝିଅ ଟା ଯେ ଢଳେଇ ପଡ଼ୁଚି ତା ଭିତରେ ଅ ଗାର ଗୁଡା ପହିଲେ ଅଷ୍ଟମ କ୍ଲାସ ପିଲା ଖାତା ଗୁଡା ଭଲ ଲାଗିବ ମତେ ଭାରି ବିରକ୍ତି ଲାଗେ।
ଅଷ୍ଟମ ହେଇ ଗଲା ନାଇଁ?
ହଁ ବା।
ଆଛା ଦି ବର୍ଷ ଆଉ ମାଟ୍ରିକ ବଢିବା ଆଉ ଏଠି ଭଲ ରେଜଲ୍ଟ ହୁଏ ହବ ନାଇଁ।
ହଁ ହଁ।
ହୁଁ ହୁଁ ହୁଁ। ଆଉ ସେଠି ଆମ ସ୍କୁଲ ସେଠି ଛୋଟ ସ୍କୁଲ ଟା ଏତେ ଭଲ ପାଠ ପଢା ହଉନି ଏଠି।
ଛୁଆମାନେ ନିଜେ ପରିଶ୍ରମ କରିକ ହଉ
ନିଜେ ନିଜେ ଯାହା ପରିଶ୍ରମ କରିକି ଯାହା ପଢିବ ନହେଲେ ସ୍କୁଲରେ ତାଙ୍କ ଟି
ହୁଁ ଗୋଟିଏ ସ୍କୁଲ ରେ ଉଁ ସେ ତ ସମସ୍ତଙ୍କୁ ପାଠ ପଢାଉଛନ୍ତି ହେଇଥିରୁ କୋଡିଏ ଭଲ ରେଜଲ୍ଟ କର ଛନ୍ତି ଆଉ କୋଡ଼ିଏ ଟା କାଇଁ ଖରାପ କରୁଛନ୍ତି ସେ କଣ ତାକୁ ଅଲଗା ପାଠ ପଢଉଛନ୍ତି କି?
ନାଇଁ ନାଇଁ। ନିଜ ନିଜ ଚେଷ୍ଟା ପିଲା ଏବେ ଚାହିଁଲେଣି ଆ ମୁଁ କେମିତି ଆଗକୁ ଯିବି ସମସ୍ତେଠୁଁ ମୁଁ କେମିତି ଆଗରେ ରହିବି ସେଇ ମନୋବୂର୍ତ୍ତି ରହିଲେ ହିଁ ପାଠ ପିଲା ଟେ ଭଲ ପାଠ ପଢିଆକୁ ଆଗ ଇଏ କରିବ। ହଁ ସିଏ ତ
ଇଏ ତ ଯାହା ଯାହା ପ୍ଳସ ଟୁ ରେ ଯାହା ଯାହା ଖର୍ଚ୍ଚ ଆଉ ଟିକେ ଏ ବର୍ଷ ପ୍ଲସ ଟୁ ପରୀକ୍ଷା ସରିଗଲା ଆର ବର୍ଷକୁ ଖାଲି ଲକ୍ଷ ଦରକାରେ ପ୍ଲସ ଟୁରେ ତ ଲକ୍ଷେ କୋଡିଏ ହଜାରେ। କଲେଜ ଦରମା ଖାଲି।
ବ ବର୍ଷକୁ ଦି ବର୍ଷକୁ ହଁ ହଁ ଷାଠିଏ ହଜାର।
ଲକ୍ଷେ କୋଡିଏ ହଜାର ମାନେ ସିଏ ଯିବା ଆସିବା କରୁଛୁ ବୋଲି ଆଉ ସେଠି ଯିଏ ରହିବ ହଷ୍ଟେଲରେ ଦିଇ ଲକ୍ଷେ ଚାଳିଶି ହଜାରେ।
ଓହୋ ହଷ୍ଟେଲ ବି ଅଛି ସେଠି ନାଇଁ!
ହଁ କିନ୍ତୁ ଇଏ ତାଙ୍କ ସ୍କୁଲ ପିଲା ବୋଲି ବାହାର ପିଲା ଆଇଲେ ଲକ୍ଷେ ଚାଳିଶ ଲକ୍ଷେ କୋଡ଼ିଏଟା ଲକ୍ଷେ ଚାଳିଶ ଇଏ ସେଇଠି ପଢୁଥିଲା ତେଣୁ ହେଇଟା କୋଡିଏ ହଜାର ଡିସକାଉଣ୍ଟ। ଆଉ ବାହାର ପିଲା ଆସିକି ଏ କଲେଜରେ ବଢିଆ କଲେଜ ଟା ନା ବାହାରୁ ବାହାରୁ ପିଲା ଆସିକି ପଢୁଛନ୍ତି ବା।
ହଁ ହଁ।
ଆଉ ଉଁ ତା ଏବେ ଏ ବର୍ଷ ବା ଏ ୱାନରେ ନାଇଣ୍ଟ ପରସେଣ୍ଟ ଏବଭ୍ ତେଇଶି ଜଣ ଯାଇଛନ୍ତି।
ଏଇ ଯେ ଏଇ ଚ ଏଇ ସ୍କୁଲରୁ?
ହଁ କଲେଜ କଲେଜ ପ୍ଲସ୍ ଟୁ ସାଇନ୍ସ କଲେଜ। ଶହେ ଦଶ ଜଣରୁ ତେଇଶ ଜଣ ଯାଇଛନ୍ତି ନାଇଣ୍ଟି ପରସେଣ୍ଟ ଏଭବ।
ହଁ ସେମିତି ପାଠ ପଢ଼ା ହଉଥିବ ଆଉ। ମୁଁ ବି ସୁବିଧା ଥିଲେ ମୁଁ ଭାବୁଛି ମୋ ପୁଅକୁ ଭଲ ସ୍କୁଲରେ ପଢେଇବା ପାଇଁ ଏଠି ହେଲେ ସୁବିଧା ନାହିଁ ତା ବାବା ହେଲେ ଅଲଗା କୁଆଡେ କଣ କରିଥାନ୍ତେ ତାହେଲେ ମୁଁ ପଳେଇ ଆସିଥାନ୍ତି ଇଆଡେ ପାଠ ପଢେଇବାକୁ।
ଟିକେ ବଡ ହେଲେ ତାଙ୍କୁ ଇଆଡକୁ ନେଇ ଆସିବେ ଗୋଟିଏ ଛୁଆ ନା।
ହଁ।
ତାଙ୍କୁ ଇଆଡକୁ ନେଇ ଆସିବ ଏଇନା ଚ ତୁର୍ଥ ହେଇଛି ବୋଧେ ନା କି ନାଇଁ ଅଷ୍ ଷ୍ଟମ ଆଡକୁ ପଳେଇ ଆସିବ। ନା ଅଷ୍ଟମ ଠୁ ମୋ ଝିଅ ଉପରେ ମୁଁ କାହିଁ ବେଶୀ ବିରକ୍ତି ହଉଛି କି ଅଷ୍ଟମ ମାନେ ହାଇସ୍କୁଲ ଏଣ୍ଟ୍ରି ହେଇଗଲାଣି ଏବେଠୁ ନଜଗିଲେ ଆଉ ହବନି।
ହୁଁ।
ଅଷ୍ଟମ, ନବମ, ଦଶମରେ ହାଇସ୍କୁଲ ନବମରେ ଆହୁରି ହାଡେ।
ହୁଁ।
ଅ ଛୁଆମାନେ ସମୟଟା ନ ବୁଝେଇଲେ କେମିତି ହବ କହୁନ।
ଶିଶ୍ ନବମ, ଅଷ୍ଟମ ନବମକୁ ଶିଶୁ ମନ୍ଦିର ବହି ଅଲଗା ଅଛି କି?
ଗମେଣ୍ଟ ବହି ସବୁ ଏ ନାହିଁ ନାଇଁ। ନବମ ଦଶମ ଆଡ଼କୁ ଆଉ ବେଶୀ ନାହିଁ ମ, ସେଇ ଗଭର୍ଣ୍ଣମେଣ୍ଟ ବହି ଖାଲି।
ହଁ ସବୁ ନ ଗର୍ଣମେଣ୍ଟ ବହି ନା।
ହୁଁ।
ହଁ।
ସେମାନେ ସ୍କୁଲ ରେ ଯେମିତି ଗାଡି କରିବା କଥା କରୁଛନ୍ତି ତାଙ୍କୁ କିଛି ଦୋଷ ଦିଆଯିବନି। ତାପରେ ଘର ଗାଡି ଟା ଆମର ସେ ଯା ହୋମୱାର୍କ ଦେଲେ। ଯଦି ଏ ବିଲକୁଲ ନ କରିବେ ଖାତାରେ ଗାର ନ ପକାଇବେ ସେମାନେ କଣ କରିବେ କହୁନ।
ହୁଁ ହୁଁ ହୁଁ।
ତଥାପି ତ ସେ ଦଶଟାରୁ ସାଢ଼େ ଚାରିଟା ଯାଁଏ ରଖୁଛନ୍ତି ଆଉ କଣ କରିବେ।
ଆଉ ସେ ଯେତିକି ଟାଇମ ପଢେଇବେ କଥା ତାଙ୍କର ପଢେଇବେ ସେ ତମେ ତାପରେ ତମେ ଲାଗିବ ନା ଆଉ। ଆଉ ସେ କଣ ବାଟି ଗୋଲେଇକି କିଏ ପିଏଇଦବ କି? ଚେଷ୍ଟା ନିଜେ କରିଲେ ହବ।
ଯାହାଦେଲେ ତାକୁ ଆସିକି ଆମ କରିଦବା, ଯାହା ପଢେଇଛନ୍ତି ତାକୁ ଟିକେ ପଢେଇଦବା। ଏମିତି କରିଥିଲେ ପରୀକ୍ଷା ବେଳେ ଆମକୁ ଆଉ କଷ୍ଟ ହବନି।
ହଁ ସେ ତ ଆଉ ଏବେ ପଢିବନି ପରୀକ୍ଷା ଟାଇମ ବେଳକୁ ବାହାରିଲେ ତମେ କୁଆଡୁ ପଢିବ।
ହଁ ବା ସେତେବେଳେ ମୁଣ୍ଡ ଟେନସନ ହେଇଯିବ କୋଉଠୁ ଆରମ୍ଭ କରିବ କୋଉଠୁ ଶେଷ କରିିବି ବାୟା ହେଇଯିବ।
ହଁ ପଢେଇ ସବୁଦିନ ପଢି ପଢି ଦେଇଥିଲେ ତମକୁ ଆଉ ଏତିକି କଷ୍ଟ ହବନି।
ସେଇଆ ବା।
ହଁ।
ସେଇଆ।
ହଉ ବା ରଖୁଛି ତାହେଲେ।
ହଁ ହଁ।
ହୁଁ।